ହ୍ୟାଲୋ।
ସାର୍ ନମସ୍କାର। ହ୍ୟାଲୋ ସାର୍ ନମସ୍କାର।
ଭଲ ଅଛ?
ଆଜ୍ଞା ସାର୍ ଭଲ ଅଛି। ଆପଣ କେମିତି ଅଛନ୍ତି?
ନମସ୍କାର ନମସ୍କାର।
ହାଲୋ। ଆପଣ କେମିତି ଅଛନ୍ତି ସାର୍?
ଆଜ୍ଞା ମୁଁ ବି ଭଲ ଅଛି।
ଆଉ ସାର୍ ଏମିତି ବସିଥିଲି। ଆପଣ କଣ କରୁଛନ୍ତି?
ଆଉ ତ ଏବେ ତମ ମାନେ ବର୍ଷା ଛାଡିଛି ତ। ଖଟ ଉପରେ ଟିକେ ବସିଛି ଆଉ।
ଆଉ ସାର୍ ଖାଇଲେଣି?
ହଁ ଏବେ ଏଟା ଖାଇକି ଆସିକି ତ ବୁଲାବୁଲି ଟିକେ ମାନେ ବାହାରେ ତ ବହୁତ ଭଲ। ଭଲ ଲାଗେ ସବୁ ସବୁ କୀଟ ପତଙ୍ଗ ସବୁ। ଶବ୍ଦ କରନ୍ତି ଶୁଣିବା ପାଇଁ ମାନେ ବାହାରେ ବସିକି ଶବ୍ଦ ଶୁଣିବା ପାଇଁ ତ ବହୁତ ଭଲ ଲାଗେ।
ଆଞା। ଭମା ନନ୍
ଖାଇଲେ ଟିକେ ବାହାରେ ବୁଲି ହୁଁ ବହୁତ ମାନେ ଆକର୍ଷଣୀୟ
ଆମେ ତ ଆମର ଭାତ ତାପରେ ଡାଲି ତାପରେ ଆଳୁ ତାର ବିଣଶୀ ଭଜା। ଆଳୁ ଆଳୁ ବିନିସ୍ ଭ ମିଶିକି ସେଟା ଭ ଆଜ୍ଞା ଆପଣ କଣ ଖାଇଲେ ମ୍ୟାଡମ୍? ନା ଖାଇନାହାନ୍ତି ତ ଆପଣ?
ନା ନା ସାର୍ ମୁଁ ଖାଇନି ଏବେ, ଆଉ ଟିକେ ପରେ ଖାଇବି।
ହୁଁ ତ ଆପଣ ରୋଷେଇ କ
ନା ନା ମୋର ମା ରୋଷେଇ କରୁଛନ୍ତି। ନାଇଁ ସାର୍ ମା ରୋଷେଇ କରୁଛନ୍ତି ଆମର। ଆଜ୍ଞା ଆମର ପରିଶ୍ରମ ଦେଖନ୍ତୁ ଏବେ ମୁଁ କି କିଛି ଭଲ କଥା କହିବା ପାଇଁ ଚାହୁଁଛି ଦେଖନ୍ତୁ ଏବେ ଯେପରି କୁ ଆମର ପରିଶ୍ରମ କରୁଥିବା ବ୍ୟକ୍ତି କେବେ ବି ଅସଫଳ ହୁଏ ନାହିଁ। କାରଣ ପରିଶ୍ରମର ଫଳ ନିଶ୍ଚିତ ଭାବରେ ମିଳିଥାଏ।
ଆଜ୍ଞା ଆଜ୍ଞା।
ଆଜ୍ଞା। ଆଉ ଏବଂ ଏଇ ଯୋଉ ସତ୍ୟ ଓ ସଚ୍ଚୋଟତା ମଣିଷର ସବୁଠାରୁ ବଡ ସମ୍ପଦ। ଯାହା ତାକୁ ସମାଜରେ ସମ୍ମାନି ତ କରିଥାଏ ଆଜ୍ଞା। ଆହୁରି ଆମର ବାପା ମାଙ୍କ ସେବା ଓ ସମ୍ମାନ କରିବା ପ୍ରତ୍ୟେକ ସନ୍ତାନ ର ପ୍ରଥମ କର୍ତ୍ତବ୍ୟ ଅଟେ। କଣ କହୁଛନ୍ତି ସାର୍? ନିହାତି ଏଇ ଜିନିଷ ଟା ସତ୍ୟ। ଯେ ଆମେ ବାପା ମାଙ୍କ ସେବା ଓ ସମ୍ମାନ କରିବା ମାନେ ଆମର ଏଇଟା ହଉଛି ଆମର ପ୍ରତ୍ୟେକ ସନ୍ତାନ ର ଗୋଟେ ପ୍ରଥମ କର୍ତ୍ତବ୍ୟ।
ମରିଯିବି।
ତ ଆପଣ ମୋର ଆବାଜଟା ଠିକସେ ଶୁଣି ପାରୁଛନ୍ତି ତ।
ହଁ ହଁ ମ୍ୟାଡ଼ାମ ଠିକସେ ଶୁଭୁଚି। ହେଲୋ। ହ ତ ଆମର ମ୍ୟାଡାାମ ଏପଟେ ତ ଆଜି ବହୁତ ବର୍ଷା ହେଇଛି ଟିକେ ନେଟୱାର୍କ ର ପ୍ରୋବ୍ଲେମ ଅଛି। ମ୍ୟାଡ଼ାମ।
ଆଜ୍ଞା ସାର୍ ସେମିତି ଟିକେ ଟିକେ ଶୁଭୁଛି। ଏବେ ଦେଖନ୍ତୁ ଆମର ସମୟର ସଠିକ ସ ମାନେ ଆମେ ସଦବ୍ୟବହାର କରୁଥିବା ଲୋକ ଜୀବନରେ ସବୁବେଳେ ସଫଳତାର ଶିଖରେ ପହଞ୍ଚି ଯାଇଥାଏ।
ହୁଁ।
ନା କଣ କହୁଛନ୍ତି ସାର୍।
ହଁ।
ହ୍ୟାଲୋ।
ସେଇଟା ତ ଠିକ କଥା ତ ସମୟ ଅଛି ଏଟା ସମୟ ଅଛି ଯଦି ଆମେ ତାକୁ ଠିକ ସମୟରେ ବ୍ୟବହାର ନ କରିବା ତ ସମୟ ଠିକ ରେ ମାନେ ଆପଣ ଅ ମାନେ ଅଯଥା ଖର୍ଚ୍ଚ ହେଇପାରେ ସମୟ।
ଆଉ ଏବେ ଆମେ ଯେମତି ଗଛ ଲଗେଇବା ମାନେ ଭବିଷ୍ୟତ ପିଢି ପାଇଁ ସୁନ୍ଦର ଓ ସୁରକ୍ଷିତ। ପୃଥିବୀ ଗଢ଼ିବା।
ଆଉ ଆମର। ଅ ମାନେ ଏଇ ଯୋଉ ଭଲ ବନ୍ଧୁ ଜୀବନର ପ୍ରତ୍ୟେକ ସୁଖ ସୁଖ ଓ ଦୁଃଖରେ ସାଥି ହୋଇ ରହିଥାଏ।
ଆଜ୍ଞା।
ଆମର ନିଜ ଲକ୍ଷ୍ୟ ପ୍ରତି ଦୃଢ ସଂକଳ୍ପ ରଖିବା ଓ ନିଷ୍ଠା ରଖିଲେ ସଫଳତା ନିଶ୍ ନିଶ୍ଚିତ ମିଳିବ ନା ଆମକୁ।
ହୁଁ ହୁଁ ହୁଁ।
ସେପରି ହିଁ ଆମର ସ୍ୱାସ୍ଥ୍ୟ ହିଁ ଆମର ସବୁଠାରୁ ବଡ ସ ସମ୍ପଦ ତେଣୁ ନିୟମିତ ବିୟାମ ଓ ସୁଷମ ଖାଦ୍ୟ ଆବଶ୍ୟକ। ଆବଶ୍ୟକ ଆମ ପାଇଁ।
ହୁଁ ସେଥିପାଇଁ ତ ମ୍ୟାଡ଼ାମ ବହୁତ କଷ୍ଟ କଷ୍ଟ କରିବା ପାଇଁ କିନ୍ତୁ କଷ୍ଟ ତ କରିବା ନିହାତି ଦରକାର ତ ମ୍ୟାଡ଼ାମ କଷ୍ଟ କଷ୍ଟ କଲେ ଆକା କୃଷ୍ଣ ମିଳେ।
ଯେ ଦେଖନ୍ତୁ ଯେମିତି ଆମର। ଅନ୍ୟ ମାନଙ୍କୁ ସାହାଯ୍ୟ କରିବା ହଉଛି ଆମର। ମାନବ ତାର ସବୁଠାରୁ ବଡ ପରିଚୟ।
ଆଉ ଆମର ସବୁବେଳେ ଆମ ଆମେ ଆମର କ୍ରୋଧକୁ ନିୟନ୍ତ୍ରଣ କରି ଧର୍ଯ୍ୟର ସହିତ କାମ କଲେ। ଆମେ। ଭଲ ଫଳ ମିଳିଥାଏ ଆମର, ଆମେ ଯଦି ଆମର କ୍ରୋଧ ଯଦି ନିୟନ୍ତ୍ରଣ କରି ଯଦି ଧର୍ଯ୍ୟର ସହିତ ରହିବା ବଲେ ଆମେ ନିହାତି ଆମ କାମରେ ବହୁତ ଭଲ ଫଳ ମିଳିବ ଆମକୁ।
ଆଉ ପ୍ରକୃତିକୁୁ ଭଲ ପାଇବା ପାଇଁ ତ ଆମକୁ ସୁରକ୍ଷା କରିବା ବା ଆମ ସମସ୍ତଙ୍କର ଦାୟିତ୍ୱ ନା ଆମର ଏବେ ଦେଖନ୍ତୁ। ଗଛଲତାକୁ ଆମେ ଯଦି ପ୍ରକୃତିକୁ ଭଲ ପାଇବା ତ ଆମେ ଗଛ ଲଗେଇବା। ଗଛର ଧ୍ୟାନ ଦବା ଗଛ କେମିତି ବଡ ହବ ଗଛର କେମିତି ସୁରକ୍ଷିତ ହବ ସେ ସବୁ କାମ ଆମେ କରିବା ତ ଆମର। ଆଉ ମାନେ ଆମର ସବୁ କିଛି ସୁନ୍ଦର ମାନେ ପ୍ରକୃତିକୁୁ ଭଲ ପାଇବା ଭଳିଆ। ସୁରକ୍ଷା କରିବା ପାଇଁ ଆମର ସମସ୍ତଙ୍କର ଦାୟିତ୍ଵ ଏଇଟା।
ଉଚିତ୍ କଥା।
ଆଉ ଆପଣ ପୁସ୍ତକ ପଢିବା ବିଷୟରେ କଣ କିଛି ଜ୍ଞାନ ଅଛି ଏବେ ଦେଖ। ଦେଖନ୍ତୁ ଯେମିତି ପୁସ୍ତକ ପଢିବା ଦ୍ଵାରା ଜ୍ଞାନ ବଢିଥାଏ ଆମର ଏବଂ ଆମର ଚିନ୍ତାଧାରା ବି ବିକାଶ ହୁଏ।
ପୁସ୍ତକ ସହ। ପଢ଼ିବା ନିହାତି ଦରକାର ନା କିନ୍ତୁ।
ଏବେ ଆମର ଛୋଟ ଛୋଟ। ଭଲ କାମ ଏକ ଦିନ ବଡ ସଫଳତାର ଆଧାର ହେଇପାରିବ ନା। ଆମେ ଛୋଟ ଛୋଟ କାମ କରି ଗଲେ ହିଁ ତ ଆମେ ଗୋଟେ ବଡ କାମରେ ପହଞ୍ଚି ପାରିବା ଆଉ ଏମିତି ନୁହଁ ଯେ ଆମେ ଅ ପ୍ରଥମରୁ ହିଁ ବଡ କାମରେ ଆମେ ପହଞ୍ଚିଯିବା ଛୋଟ ଛୋଟ କାମ କରିକି ହିଁ ଆମେ ବଡ କାମରେ ପହଞ୍ଚିବା। ଆଉ ଆମର ଆମକୁ ଆମେ ଦେଶ ପ୍ରେମ ଆଉ ସମାଜ ସେବା। ମାନେ ପ୍ରତ୍ୟେକ ନାଗରିକ ଏକ ମହାନ କର୍ତ୍ତବ୍ୟ ଅଟେ ଏଇଟା ପ୍ରତ୍ୟେକ ନାଗରିକ ମାନଙ୍କ ପାଇଁ ଗୋଟେ ବହୁତ ବଡ କର୍ତ୍ତବ୍ୟ ଗୋଟେ ମହାନ କର୍ତ୍ତବ୍ୟ।
ଆ ଆମେ ତ ପଢିଥିବେ ବହିରେ ମାନେ ପୁସ୍ତକରେ ପଢିଥିବେ ମ୍ୟାଡାମ। ଆ ଆ ଟିକେ ଟିକି ଟୋପ ପାଣିରେ ଗଢ଼ା ହେଇଛି ସିନ୍ଧୁ। ତ ସେ ତାକୁ ଧରିକି ମାନେ ଛୋଟରୁୁ ବଡ ମାନେ ଛୋଟ ଛୋଟ କାମ କରିକା ଜୀବନରେ ଆଗକୁ ବହୁତ ମାନେ ବଡ କାମଟେ କରିପାରିବା।
ହୁଁ ହୁଁଁ।
ହ୍ୟାଲୋ।
ଆ ତାପରେ ଅନ୍ୟ ମାନଙ୍କୁ ସାହାଯ୍ୟ କରିବା ହଉଛି ମାନବତାର ସବୁଠାରୁ ବଡ ପରିଚୟ।
ହ
ଆଉ ଆମର ନମ୍ରତା ଓ ଭଦ୍ର ବ୍ୟବହାର ମଣିଷର ବ୍ୟକ୍ତି ବ୍ୟକ୍ତିତ୍ୱ ଅଧିକ ସୁନ୍ଦର କରିଥାଏ।
ଆଜ୍ଞା
ହୁଁ
ହ ସେଇ ପ୍ରତି ଟିକେ ଧ୍ୟାନ ଦେଇକି ଆମେ ଆ ଏଇ ପୃଥିବୀରେ ବହୁତ ଚଳିବାକୁ ପଡିଥାଏ। ତ
ଆଜ୍ଞା ଆଜ୍ଞା। ଆଉ ଆମ ସମାଜତ ଗୋଟେ ଏମିତି ହେଇ ଯାଇଛି ଯେ ପ୍ର ଶିକ୍ଷା ଆଜି ମାନେ ଆଜି ମଧ୍ୟ ଆମର ସମାଜରେ ଏକ ବଡ ସମସ୍ୟା ଯାହା ଉନ୍ନତିର ମାନେ ଅ ପଥରେ ବାଧା ସୃଷ୍ଟି କରୁଛି। ଅଶିକ୍ଷା ଆଉ ଆମର ଏଇ ଦାରିଦ୍ର। ଦ୍ର ଅନେକ ପରିବାରକୁ ଶିକ୍ଷା ସ୍ୱାସ୍ଥ୍ୟ ଓ ଉନ୍ନତ ଜୀବନରୁ ବଞ୍ଚିତ କରୁଛି। ଆ ଏବଂ ଆମର ଏଇ ଯୋଉ ଯୌତୁକ ଆଉ ପ୍ରଥା ଆମର ଯୋଉ ଯୌତୁକ ପ୍ରଥା ଅନେକ ପରିବାରର ଦୁଃଖ ଓ ଅନ୍ୟର କାରଣ ହୋଇଛି ରହିଛି। ଏବଂ ଆମର ଏଇ ଯୋଉ ନିଶା ସେବନ କରୁଛନ୍ତି। ନିଶା ସେବନ ବି ଅନେକ ପରିବାର ସୁଖ ଓ ଶାନ୍ତିର ନଷ୍ଟ
ହଥା ଯେ ଆପଣ କହିଲେ ତ ଉ ଏବେଟ ସେମିତି ଯୌତୁକ ମାନେ ନିହାତି ଦଉଛନ୍ତି ମ୍ୟାଡାମ ଯୌତୁକ ନହେଲେ ତ କିଛି ମାନେ ହଉନି।
ଆଜ୍ଞା ଆଜ୍ଞା।
ହଁ। ଅ- ଅ-ଅ-ଅ -ମାନେ ସେଟା।
ହଁ ଆମର ଏଇ ଜାତି ଧର୍ମ, ଜାତି ଧର୍ମ ଓ ବର୍ଣ୍ଣ ଧାରତି। ଭେଦଭାବ ସମାଜରେ ମାନେ ଏକତାକୁ ଦୁର୍ବଳ କରିଥାଏ। ଯିଏ ବି ଖାଲି ଏ ଜାତି ସେ ଯା କି ସେ ତଳ ଜାତି ସେ ବଡ ଜାତି। ଏଇ ସବୁ ଜାତି ଆମର ସମାଜକୁୁ ବୋହୁତ୍ ଦୁର୍ବଳ କରିଥାଏ ନା ଆମର ସମାଜର ଏକତାକୁୁ ବୋହୁତ୍ ଦୁର୍ବଳ କରିଦେଇଥାଏ। ଆଉ ବୃଦ୍ଧ ବାପା, ମାଙ୍କୁ ଅବହେଳା କରିବା ଏକ ଅତ୍ୟନ୍ତ ଦୁଃଖଦ ସାମାଜିକ ସମାଜ ଅଟେ ଯା କି ଏବେ ଆଜିକା ଦୁନିଆ ଯେମିତି ପିଲାମାନେ ଯାଇକି ବୃଦ୍ଧା ଆଶ୍ରମ ମାନେ ବୃଦ୍ଧା ଆଶ୍ରମ ରେ ଛାଡି ଦୋଉଛନ୍ତି ବାପା ମା କୁ। ସେମିତି କରିବା ଭୁଲ ନା ଦୁନିଆକୁ ତ ପୁଣି ସେ ବାପା ମା ଆଣିଛନ୍ତି।
ଆଜ୍ଞା।
ଏଇ ସମାଜ ସମସ୍ତ ସାମାଜିକ। ସମସ୍ୟାକୁ ଦୂର କରିବା ପାଇଁ ସଚେତନତା ଶିକ୍ଷା। ନୈତିକତା ଓ ସମସ୍ତଙ୍କର ସହଯୋଗ ଅତ୍ୟନ୍ତ ଆବଶ୍ୟକ।
ହୁଁ ମୁଁ କି ଯାହା ଜାଣିଥିଲି ତ ତାହା କହିଲି ସାର୍। ଆପଣଙ୍କୁ ଭଲ ଲାଗିଲା କି ନାଇଁ ମୁଁ ତ କହିପାରିବିନି କିନ୍ତୁ ଆପଣଙ୍କ ସହ କଥାହେଇକି ମତେ ବୋହୁତ୍ ଖୁସି ଲାଗିଲା। ବୋହୁତ୍ ବୋହୁତ୍ ଧନ୍ୟବାଦ ସାର୍ ନମସ୍କାର୍ ରଖୁଛି।
ଆଜ୍ଞା ଶୁଭରାତ୍ରି।